ହାଲୋ।
ହଁ।
ହାଲୋ କଣ କରୁଛ ଖାଇସାରିଲଣି?
ହଁ ଖାଇକି ଏଇଠି ବସିଛି।
ଆଉ ଏବେ ତ ରଜ ଗଲା ଆପଣ କେମିତି ରଜରେ ଆପଣ ଉପଭୋଗ କଲେ ରଜକୁ କୁଆଡେ ବୁଲା ବୁଲି ରାଜାକୁ ବନ୍ଦୁ ବନ୍ଧବ ଘରକୁ ଯାଇଥିଲେ ନା ନିଜ ଗାଁ ରେ ହେଇଗଲେ।
ରଜରେ ତ କୁଆଡେ ଯାଏ ଯାଏନୁ ଆମ ଗାଁରେ ଉତ୍ସବ ହଉଥିଲେ। ଏ ଇଆଡେ ତ ଗ ଗରମ ପ୍ରବଳ। ସକା ସକାଳଠୁ ଖରା ହେଇକି ଯୋଉ ଆ ଶିବା। ଗରମ ହଉ ଗୁଳୁଗୁଳି। ସ ପୁଣି ସ ଯୋଉ ଚାରଟା ତିନିଟା ହେଲାଠୁ ମେଘ ଆସିବ ଯୋରେ।
ହୁଁ।
ତ କୁଆଡେ କଣ ବୁଲା ଏଇ?
ବର୍ଷା ଟା ତ ପୁରା ଖରାପ କରିଦେଲା ଏ ବର୍ଷ ଆଉ। ନାଇଁ ମାମୁଁ ଘର ଯାଆନ୍ତି। ବାହାରେ ବୁଲିବାକୁ ଯାଆନ୍ତି। କୋଉ ମାଉସୀ ଘର ପିଇସି ଘର ସେମତି କୁଆଡେ ଯାଇଛ ନା ନାଇଁ ଘରେ ଥିଲ।
ମୋ ମାଉସୀ ଆସିଥିଲେ ଘରକୁ ଆମ ଘରୁ ବୁଲିବା ପାଇଁ ଆଉ।
ଆଉ। କଣ କେମିତି ରଜ ସେ ଆପଣଙ୍କ ଆଡେ କଣ କେମିତି ରଜ ହୁଏ?
ଆମର ଏଠି ରଜ ଉତ୍ସବରେ ମୁରୁଜ ରଙ୍ଗୋଲି ବାସ୍ ତ ଇଏ ହଉଥିଲା ଖେଳ ଯୋଉ କବାଡି ପୁଚି ହଁ ପ୍ରତିଯୋଗିତା ଆଉ ନାଚ ଗୀତ। ପୁଚ ପୁଚି ଖେଳ ଏରା ସବୁ ହଉଥିଲା। ଆଉ ଆଉ ଏମିତିରେ ବର୍ଷା ତ ହେଲା ଆଉ ରଜ ଆ କେମିତି କରବୁ। ଗଲୁ ବୁଲି ବୁଲା କି ଦେଖି ଦୁଖାକି ଦୋଳି ଖେଳିକି ଆସିଲ ଆଉ।
ଓହୋ।
ତମ ଆଡେ କେମତି ହୁଏ ରଜଟା।
ଆମ ଆଡେ ବି ରଜ ମହୋତ୍ସବ ହୁଏ ପ୍ରଥମ ଦିନ ତ ଆମର ଗେଷ୍ଟ ଆସିକି ଫିତା ମାନେ ଯେ ଅତିିକି ଅ ଆମ ଗାଁର ବୟଜ୍ୟେଷ୍ଟ ଠ ଲୋକ ଯୋଉମାନେ ଥିଲେ ସେମାନଙ୍କୁ ଡକ୍ କା ହେଇଥିଲା ଫିତା କାଟିଥିଲେ ତାପରେ ଦୋଳି ଖେଲା ହେଲା ତା ପର ଦିନ ଭୋଜିର ଆୟୋଜନ ଦିନ ଆମର ଭୋଜିର ଆୟୋଜନ ଥିଲା। ପ୍ରଥମେ ରଜ ସଂକ୍ରାନ୍ତି ଦିନ, ଆଉ ଶେଷ ରଜ ଦିନ ଭୋଜି ହେଲା ତା ସହିତ ମଝି ରଜ ଦିନ ଆମର ପ୍ରତିଯୋଗିତା ହେଇଥିଲା। ଯୋଉଟା ଛୁଆଙ୍କର ଛୋଟ ପିଲାଙ୍କର ବାକ୍ କୁଟି ଚାମଚ ହେଥିଲା କବ୍ କୁଚି ହେଇଥିଲା ମ୍ୟୁଜିକ୍ ଚେୟାର୍ ଛୋଟ ପିଲାଙ୍କର ମ୍ୟୁଜୀକ୍ ଚେୟାର୍ ହେଇଥିଲା। ଯୋଉମାନେ ବଡ ଝିଅ ଅଛନ୍ତି ସେମାନଙ୍କର ମ୍ୟୁଜିକ୍ ଚେୟାର୍ ହେଇଥିଲା। ତାପରେ ନେ ତାପରେ ହେଇଥିଲା ଆମର କବାଡି ଖେଳ ହେଇଥିଲା। ଆଉ ତାପରେ ସନ୍ଧ୍ୟା ବେଳେ ଆମର ସାଂସ୍କୃତିକ କାର୍ଯ୍ୟକ୍ରମ ହେଇଥିଲା ତା ସହିତ ପିଲା ଆମର ଅଭିନୟ କରୁଥିଲେ। ନିଜେ ନିଜେ ଶିଖିକି ନାଚ ଅଭିନୟ ଛୁଆ କରୁଥିଲେ ସେମାନଙ୍କୁ ତାପରେ ପ୍ରାଇଜ୍ ଦିଆ ହେଲା ଯୋଉମାନେ ସେଥିରେ ପ୍ରଥମ ଦିତୀୟ ତୃତୀୟ ହେଲେ। ସେମାନଙ୍କ ପାଇଁ ପ୍ରାଇଜ୍ ଥିଲା ପ୍ରାଇଜ୍ ଦିଆହେଲା କିନ୍ତୁ ଶେଷ ରଜ ଦିନ ଆମର ଟିକେ ଏ ମାନେ ବହୁତ ବଡ ଆକାରରେ ଭୋଜିଟା ଥିଲା ଯୋଉଟା କି ବର୍ ତା ପାଇଁ ଖରାପ ହେଇଗଲା ବହୁତ ଲୋକ ନଷ୍ଟ ହେଲା। ବହୁତ ଲୋକ ଆସିକି ଆସିପାରିଲେନି କି ଭୋଜିିବି ଖାଇ ପାରିଲେନି। ତାପରେ ତାପର ଯୋଉ ବସୁପାତନି ସ୍ନାନ ଦିନ ଆଉ ତ କିଛି ମାନେ ଦୋଳି ଆଉ ଖେଳା ହେଲାନି ଦୋଳି ଖଇନଥିଲୁ ଅ ସନ୍ଧ୍ୟା ଟାଇମ୍ ରେ ଆମର ସବୁ ସେମିତି ଜଳଖିଆ ଆଣିଥିଲେ ଜଳଖିଆ ଥଣ୍ଡା ଖାଇକି ସବୁ ଝିଅ ମାନଙ୍କୁ ବିଦାୟ ଦେଲେ ଏ ଆଉ। ତ ଏମିତି ହେଇଥିଲା ତିନି ଦିନି।
ତଅ ନାଇଁ ଲାଇନ୍ କଟ୍ ଥିଲା। ବର୍ଷା ଆସିବ ହ ଲାଇନ୍ କାଟିଦେବେ
ଯୋଉ ଗରମ
ହୁଁ
ଗରମରେ ପୁରା ଅବସ୍ଥା ସା ପୋଡ ଘରେ ହେଇଥିଲା ଆମର ମୁଁ ତ କରିନଥିଲି। ମୁଁ ଯାଇଥିଲି ବାପଘରକୁ ବୁଲିବାକୁ ଯେହେତୁ ଯାଇଥିଲୁ ଘରେ କରିଥିଲେ ପୋଡ ପିଠା କରିଥିଲେ, ମୁଆ ପିଠା କରିଥିଲେ, ଆଉ ଆମ ବଡବୋଉ କରିଥିଲେ ସିଏ ବି ପୋଡ ପିଠା କରିଥିଲେ, ଦହିବରା କରିଥିଲେ ଭାଉ ଘୁଘୁନି ଘୁଘୁନି ଖାଇଥିଲୁ ଆଉ ତମର ପୋଡ ପିଠା ହେଇଥିଲା।
ହଁ ଆମର ପୋଡ ପିଠା, ଚକୁଳି ପିଠା ଆଉ ମୁୂଆ ଆରିସା କାକରା ଚକୁଳି ଘୁଗୁନି। ହେତ ନା
ହୁଁ ଚକୁଳି ଘୁଗୁନି ଟା ଆମର ମାନେ ସମସ୍ତଙ୍କର ଗୋଟେ ଯେମିତି ପ୍ରିୟ ଖାଦ୍ୟ କହିଲେ ଚଳେ ମାନେ ସବୁ ଏମିତି ପର୍ବପର୍ବାଣୀରେ ଯେମିତି ଗୋଟେ ଗୋଟେ ପିଠା ଅଛି, ଅଷ୍ଟମୀ କି ଏଣ୍ଡୁରୀ ପିଠା ଯେମତି ଅଛି କିନ୍ତୁ ଚକୁଳି ଟା ଆମର ସବୁ ଦିନି ଆ ଯେ ଯେତେତବେଳେ ଇଚ୍ଛା ହେଲା ଗୋଟେ କଣ ପିଠ ମିଠା ଖାଇବା ପାଇଁ ଦିଅ ଚକୁଳି କରିଦିଅ ଆଉ ଚକୁଳିିକି ତରକାରୀ ଖାଇଦବା, ଚକୁଳିିକି ଚଟଣୀ ଖାଇଦବା କି ଦୋସା ବନେଇଦବା, ଚକୁଳିିକ ଆଣ କରିଦିଅ ଦୋସା ଏଥିରେ ବନେଇଦବା ଖାଇଦବା। ଭଲ ଲାଗେ ତମ ଚକୁଳି ଭଲ ଲାଗେ ନା।
ହଁ ଚକୁଳି ତ ଆମର ଯେତେବେଳେ ଇଚ୍ଛା ହୁଏ କରିଥାଉ ଚକୁଳିକୁ ଘୁଗୁନି ତରକାରୀ ମାନେ ଭଲ।
ହଁ
ହ
ବରା କରିଥିଲା ନ ନାଇଁ ଏଇ ଗରମକୁୁ ବି ଛଣାଛୁଣି ବେଶୀ ଖାଇ ହେଲାନି। ମାନେ ଯୋଉ ଲାଇନ କଟିବାକୁ ଯୋଉ ଗରମ ତାପରେ ବର୍ଷା ମାନେ ପୁରା ସବୁ ଯେତେବେଳେ ମିଶିଗଲା ବେଳକୁ ପୁରା ଖରାପ ହେଇଗଲା। ଆଉ ଭୁବନେଶ୍ଵର ଆଡେ କିଛି ବୁଲାବୁଲି କରିଛ ନା ନାଇଁ। ଖଣ୍ଡଗିରି, ଧଉଳି
ଗୋଟେ ଟ ଗୋଟେ ଯାଇନୁ ଭାବୁଛୁ ଯିବୁ ବୋଲିକା। ଏଠି ନୂଆ ବର୍ଷ ଆଡେ ଯିବୁ
ଓହୋ ଆଉ କଣ ରୋଷେଇ ବାସ କଣ ସବୁ ଶିଖିଛ? ନୂଆ ଆଇଟମ କଣ ଶିଖିଛ?
ନୂଆ କଣ ସେମିତି ତ ମାନେ ଯାହା ଡେଲି ଖାଉ ସେଇଟା ଖାଲି ଚିକେନ, ଡାଲି
ଓ ହୋ।
ଚାସ୍ ସବୁ ପ୍ରକାର ଆଉ।
ହଁ ସେମିତି ଘରେ ଯୋଉ ଡେଲି ପ୍ରତ୍ୟେକ ଦିନ ଯାହା ଖଦ୍ୟ ଖାଇବାର ରନ୍ଧା ଯାଏ ସେ ରୋଷେ ସବୁ ଆଉ। ଆଉ କଣ ତୁମର ସବୁ କିଏ କିଏ ଅଛନ୍ତି?
ଘରେ ମୋ ବାପା, ବୋଉ, ମୁଁ ଅଛ ପୂଜା ଘରେ ରହୁଛି ମୋ ଯାଇ ଆଉ ଜେଜେବାପା ଜେଜେମା ତ ନାହାନ୍ତି। ସେ ଆଉ ଭଉଣୀ ତିନ ଜଣ।
ଓ ହୋ।
ତମ ଘରେ।
ଆମ ମୁଁ ତ ବାହାଘର ସରିଛି ତ ଶାଶୁ ଘରେ ଆମର ଯା ଦେଢଶୁର ପୁତୁରା ଝିଆରୀ ମୋ ସ୍ଵାମୀ ମୁଁ ଆଉ ମୋ ଗୋଟେ ଛୋଟ ପୁଅ।
ହୁଁ।
ଆଉ। ଆଜି ରବିବାର କୁଆଡେ ପ ବୁଲାବୁଲି କରିବାର ଅଛି ନା ନାଇଁ ଏମିତି ଘରେ ଏମିତିରେ ବି ତ ବର୍ଷା ଉଠେଇଲାଣି ଆମ ସାଇଡ଼ରେ ଏପଟେ ବର୍ଷା ଉଠିଲାଣି। ଏଇ ଯୋରେ ଯଉ ଗରମ ଗୁଳୁ ଗୁଳି କରୁଛି।
ଆଜି ତ ଏଇଟା ସବୁ ସ ହୁଁ ସକାଳୁ ଏରା ସଫାସୁଫି ଇଏ କରୁଛି ରବିବାର ଅଛି। ତାପରେ ତ ଏବେ ଛୁ ଛୁଟି ଦିଆ ହେଇଥିଲା ରଜ ପାଇଁ ଛୁଟିରେ ସ୍କୁଲ ଖୋଲିବ।
ହୁଁ ହୁଁ। ସ୍କୁଲ କଲେଜ ଖୋଲିଯିବ ସମସ୍ତେ ଯେଝା ଯେଝା କର୍ମସ୍ଥଳୀକୁୁ ଯିବେ ଭେରି ଆଉ।
ହଁ। କଲେଜ ଖୋଲିଲେ କଲେଜ ଯିବେ।
ହଁ ଆଉ ସେପଟେ କପିଳାସ ଆସଛ ନା ନାଇଁ ବୁଲି।
କପିଳାସ ଯାଇନି।
ହଁ କପିଳାଶ ମାନେ ଆମର କଣ କହିଲ ସେଠି ଶିବ ଠାକ ଶିବ ଠାକୁର ପୂଜା ହୁଅନ୍ତି ମାନେ ଚନ୍ଦ୍ରଶେଖର ଯିଏ ପୂଜା ହୁଅନ୍ତି ମାନେ ପାହାଚରେ ତ ଗଲେ ବାରଶହ ତେରଶହ ପାହାଚ ଚଢିକି ଯିବାକୁ ପଡିବ ନଚେତ୍ ଠାକୁରଙ୍କର ବାର ବାଙ୍କ ଅଛି। ବାର ବାଙ୍କରେ ଯିବ ଯେ ପୁରା ଠାକୁର ଅଛନ୍ତି ପାହାଡ ଉପରେ ଶୀତ ଦିନିଆ ଗଲେ ତମେ ଯଦି ଚାହିଁବ ଶୀତ ଦିନି ଯିବା ପାଇଁ କି ବର୍ଷା ଦିନେ ପୁରା ଯେମିତି ଅନୁଭବ ହବ କି ଯେମିତି ମାନେ ପୁରା ଆମେ ପୁରା ମାନେ ବାହାରକୁ ପଳେଇ ଆସିଛି ବରଫ ଏରିଆ ମାନେ। ପୁରା ଧୂଆଁଳିଆ ହେଇକି ଲାଗେ କିି ଆକାଶ ଆଉ ମନ୍ଦିର ପୁରା ଗୋଟେ ମିଶି ଯାଇଛନ୍ତି। କୈଳାଶ ପର୍ବତ ଟାଇପ ର ପୁରା ସୁନ୍ଦର ଦେଖାଯାଏ। ଏବେ ଆସିକି ଯଦି ଦେଖିବେ ବହୁତ ବଢିଆ ଲାଗିବ ମାନେ ପୁ ପୁରା-ଆ-ଆ-ଆ ମାନେ ମନ୍ଦିର ମାନେ ବାହାର ଠିଆ ହେଲା ମାନେ ପୁରା ଏରିଆ ଟା ସାରା ଦେଖାଯିବ। ବହୁତ ସୁନ୍ଦର ଲାଗେ ପାହାଡ ପର୍ବତ। ବହୁତ ସାରା ମାଙ୍କଡ ଅଛନ୍ତି ଏଠି। ସେଇଟା ଯେତିକି ଦେଖିବା ପାଇଁ ଖୁସି ଲାଗେ ସେତିକି ଡର ଲାଗେ। ମାଙ୍କଡ ମାନେ ତମ ବ୍ୟାଗ୍ ସହିତ ଛଡେଇକି ନେଇଯିବେ। ବ୍ୟାଗ୍, ଭୋଗ ଯାହା ଆଣିଥିବ ତାଙ୍କ ହାତରେ ପଇଲା ମାନେ ସେ ନେଇଯିବେ। ଆଉ ଚାଲି ଚାଲି ଗଲା ବେଳକୁ ତ ବାଟରେ ମିଳେ ଆଉ କଣ କହିଲେ ଥଣ୍ଡା ପାଣି ବହୁତ ଲୋକ ଦିଅନ୍ତି। ଥଣ୍ଡା ପାଣି ବିକ୍ରି ବି ହୁଏ, ବହୁତ ଲୋକ ସାହାଯ୍ୟ ବି କରନ୍ତି ପାଣି ଦିଅନ୍ତି। ଆଉ ଖାସ କରି ଏଠି ପାହାଡରୁ ଝରୁଛି ପାଣି ବି ଝରୁଛି ପୁରା ଥଣ୍ଡା ପାଣି। ସେ ଯିଏ ବଟଲ ବି ନେଇଥିବ ପିଇକି ମାନେ କଷ୍ଟ ଲାଗିବନି ଠାକୁରଙ୍କ ନାଁ ନେଇକି ଗଲେ ଆମେ ଏମିତି ପାହାଡ ଟା ମାନେ ପୁରା ସିଧା ଯଦି ସିଧା ଚଳିଲା ଆମକୁ ଯେମିତି କଷ୍ଟ ଲାଗୁଛି ସେମିତି ଠାକୁରଙ୍କର ଶିବ ଠାକୁରଙ୍କର ନାଁ ନେଇକି ସାଇ ବଙ୍କେଇ ବଙ୍କେଇ ଯଦି ଯିବ ତେରଶହ ପାହାଚ ବି ତମକୁ ପୁରା ଜଣା ପଡିବନି ନାଇଁ ଏତେ ପାହାଚ ମୁଁ ଚଢିକି ଆଇଲିି। ଆଉ ଓଲ୍ହେଇଲା ବେଳକୁ ତ ସାଙ୍ଗେ ସାଙ୍ଗେ ପୁରା ଦୌଡିକି ପଳେଇ ଆସିବୁ ଜଣା ପଡିବନି କଷ୍ଟ ଟା ଜଣା ପଡେନି ଆଉ। ପଛରେ ଜଣା ପଡିବ କି ନାହିଁ ଟିକେ କଷ୍ଟ ହେଲା କିନ୍ତୁ ଯେତେବେଳେ ଠା ଗଲା ବେଳକୁ କିଛି ଜଣା ପଡିବନି। ସେଠି ଅଛି ଠା ମା ସି ତାଙ୍କର ଏନ୍ତୁଳିଶାଳ ବି ଅଛି ତାଠୁ ମାନେ ମନ୍ଦିରଠୁ ଆହୁରି ଦିଟା ପାହାଡ ପରେ। ବଢିଆ ଜାଗା ଟା ଅଛି ଆସିକି ମାନେ ଦେଖିଲେ ଗୋଟେ ମାନେ ଖୁସି ଲାଗିବ ତା ତଳେ ବି ଅ ଅଛି ଯୋଉ ଛୋଟ ପିଲାଙ୍କର ଉଦ୍ୟାନ ଅଛି, ସାଇନ୍ସ ପାର୍କ ଅଛି। ବୋଟିଙ୍ଗ ର ବି ସୁବିଧା ଅଛି। ମାନେ ଖୁସି ଲାଗିବ ଛୁଆମାନେ ସବୁ ଛୁଆଙ୍କ ପାଇଁ ପାର୍କ ଅଛି।
ହଁ ମୋ ଝିଅ ହେରିକା ତାଙ୍କ ଯୋଉ ସ୍କୁଲ ତରଫରୁ ପିକନିକ ରେ ଯାଇଥିଲି ସେଠିକି କପିଳାସ।
ବହୁତ ଖୁସି ଲାଗେ ମାନେ ଖାସ କରି ସେ ଜାଗା ଟାକୁ ଯିବ ବର୍ଷା ଦିନ ନହେଲେ ଶୀତ ଦିନ ଯ ଗଲେ ଚଳିବ। ବର୍ଷା ମାନେ ବ ବର୍ଷା ଦିନ ଗଲେ ବହୁତ ଭଲ ପା ଖସଡା ପାଇଁ ଟିକେ ଡର ଲାଗେ, ନହେଲେ ଦେଖିବାକୁ ପୁରା ସୁନ୍ଦର ଶୀତ ଦିନ ଗଲେ ବି ଭଲ ଲାଗିବ। କାର୍ତ୍ତିକ ମାସରେ ଯିବେ ବହୁତ ବଢିଆ ଲାଗିବ।
ସେଠି କୋଉ କୋଉ ଗଛ ପତ୍ର ଅଛି ନା, ସେଥି ପାଇଁ
ପୁରା ପୁରା ପାହାଡ଼, ପର୍ବତ, ଜଙ୍ଗଲ ହଉ, ଠିକ ଅଛି, ମୋର ଟିକେ କାମ ଅଛି, ମୁଁ ଆପଣଙ୍କ ସହିତ ପରେ କଥା ଥାଉଛି
ହଉ